ହ ହ।
କଁ କରୁଛନ୍ତି?
ଏଇ ଖାଇକି ତ ଆସିଲୁ ଆଉ କଣ କରିବା।
ଆଉ ଖାଇ କଣ ଖାଇଲେ?
ଏଇ ଭାତ ଆଉ ଚିକେନ ଟିକେ ହେଇଥିଲା।
ତ ଆଜ ଗୋଟେ ପା ଭୋଜିିକି ଯାଇଥିଲି ଭୋଜି ଖାଇକି ଆଇଛି ଆଉ।
ଓହୋ।
ଚି-ଚିକେନ, ମଟନ, ପନିରି। ଛତୁ, ଚିଲିକୋବି, ଚିଙ୍ଗୁଡି। ରୁଟି, ଭାତ, ଡାଲି, ଖଟା, ପାସ ଆଇସକ୍ରିମି, ଗୁପଚୁପ, ପାନ।
ଖାଇବାଟା ବଫେ ସିଷ୍ଟମ କରିଥିଲେ?
ବଫେ ସିଷ୍ଟମ ନୁହଁ ବସ ମାନେ ଗୋଲିଆ ଗୋଲିଆ ଚେୟାର ପଡି ଚଉକି ଉପରେ ଟେବୁଲ ପଡିଥିଲା। ତା ଚାରିପଟେ ଚେୟାର ପଟେ ପଡିଥିଲା, ବୁଝିପାରିଲି ନା ମାନେ ଗୋଲିଆ ଟେ-ଟେବୁଲ ପଡିଥିଲା।
ହୁଁ।
ତାପରେ ଗୋଟେ ପକା ହେଇଥିଲା କଣ ନା
ହଁ।
ତା ଚାରିପଟେ ଚାରିଟା ଚେୟାର ଆଉ ଗୋଟେ ଜାଗାରେ ଏମତି ଆଉ ଗୋଟେ ଜାଗାରେ ଏମତି, ଏମତି ଆଉ।
ଆଚ୍ଛା। ଲୋକମାନେ ବାଢୁଥିଲେ ବୋଧେ?
ହଁ ଲୋକମାନେ ନୁହଁ ଆସିଥିଲେ ଷ୍ଟାଫ।
ହଁ ହଁ ବୁଝିଲି।
ଗେଷ୍ଟଙ୍କ ପାଇଁ ଆଉ।
ହଁ ଗେଷ୍ଟ ହିସାବରେ ଯାଇଥିଲେ?
ହଁ ମୋ ଅପା ପୁଅ ନା।
ଆଚ୍ଛା
ଆଉ ଆଗକୁ ରଥଯାତ୍ରା ଆସୁଛି
ହଁ ବା
ରଥଯାତ୍ରା କଣ ପ୍ଲାନିଂ ଅଛି
ରଥଯାତ୍ରା ବେଳକୁ ତ ମୁଁ ତ ଘରେ ନଥିବି ପଳେଇବି କଲେଜ ମୋର ଆରି ଆଡ଼ମିସନ୍ ଅଛି ହେପା
ଓ ହୋ ରଥଯାତ୍ରାୁ ତ ଆମେ ସାଙ୍ଗମାନେ ଫୁଲ ଏଞଜୟ କରି ଭାବିଛୁ
ଆଚ୍ଛା
ଆମେ ସବୁ ସାଙ୍ଗ ମାନେ ମିଶି ପୁଯିବୁ ପୁର ମାନ ସବୁେ ଭଲାଗ ଠୁ ଆ ଗୋଟେ ପରେ ଯିବୁ ସମୂଳ କୂଳରେ ଗାଧେଇବୁ ପଣିବି ଯ ଆରମ୍ଭ କରିବି ଆସିବୁ ଦର୍ଶନ କରିବୁ ରଥରେ ବସିବେ ଯେତବେରୁ ତାପରେ ଯତ୍୍ରଣା ଆରମ୍ଭ ହବ ଆଉ ଟ ଆଣିବୁ
ଆଚ୍ଛା
ପଥ ଟାଣି ତାପରେ ତା ପରଦିନ କୋଣକ ଯିବୁ କୋଣାର୍କ ଏଠି ମଙ୍ଗଳା ମନ୍ଦିର ସବୁ ଚାରିଆ ଗୋପୀନାଥ ମନ୍ଦିର ସବୁଆଡେ ବୁଲାବୁଲି କରିକି ଭନେଶ ଫେରିବୁ ଭୁବନେଶ୍ଵରରେ ୱାନଲା ଆଉ ବା ଜାଣିଛନ୍ତି ଇଏ ପାଖ ଗୋଟେ ଅଛି ଉଦୟଗିରି ନା କଣ ଗୋଟେ
ସେମିୁ ମୁଁ ଶୁଣେନି
ହ ଅଛ ଗୋଟେ ଇଏ କଣନି ଖଣ୍ଡଗିରି ଉଦୟଗିରିି ଯିବୁ
ହଁ ହଁ ସେଇ
ଆଚାର୍ଯ୍ୟ ବିହାର ପାର୍କ ନା କଁ କହିଲେ
ଆ ଚାରଜ ବିି
ହଁ
ଓ ହଁ ମୁଁ ସେ ଆଚାର୍ଯ୍ୟ ବିହାର ଫଟୋ ଦେଇକି ନନ୍ଦନକାନନ ଯାଇଥିଲି
ଆକ୍ଚୁଆଲି ମୁଁ ଗୋଟେ କଥା ଜାଣି ନନ୍ଦନକାନରେ କଣ ଓଟ ପକ୍ଷୀ ଅଛି
ହଁ ଅଛି
ବସ୍ ମୁଁ ନନ୍ଦନକାନନ କେବେ ଯାଇନି
ଆ୍ଛା
ବହୁତ ଜାଗା ବୁଲଛ ହେ ଏଠିକି ଯିବାକୁ ସୁଯୋଗ ହଁ ମିଳିଲି
ସେ ଭୁବନେଶ୍ୱରରେ ଅଛି ବଟ୍ ସେଠି ବୁଲିବା ପାଇଁ ଆଚୁଲି କମ ସେ କମ ହାଫ ଡେ ଦରକାର
ର ବା
ଆମେ ତ ସେଦିନ ଯାଇଥିଲୁ ଯେ ଆମର ହାଫ୍ ଡେ ପୁରା ପଳେଇଲା
ସାଙ୍ଗମାନେ କଥା ହେଇକି କେତବେଳେ ଗୋଟେ ଯିବୁ ଆଉ
ଓହୋ
ଆଉ ଗଣେଶ ପୂଜାପଣଙ୍କ ଆଡେ କେମିତି କଣ ହୁଏ
ଗଣେଶ ପୂଜା ତ ଆମ ଆଡେ ଏବେ ଆସିଲାଣି ଆମ ଏଇଠି କ୍ଲବ ରେ ଆମର ହବ ପିଲା ପ୍ଲାନିଂ କରୁଚନ୍ତି ଡିଜେ ପାଇଁ ତ ଏ ସକାଳୁ ଫୋନ୍ କରିଥିଲେ ଯେ ଏପନ୍ତ କେହି ବୁକିଂ କରିନାହାନ୍ତି।
ଆମର ତ କାଲି ମିଟିଙ୍ଗ ବସିଥିଲା।
ଆଚ୍ଛା।
ବକିଂ ସଇଲାଣି। ହେଲୋ।
ହୁଁ ହାଲୋ।
ଅଲରେଡ଼ି ବୁକିଂ ହେଇସାଇଲାଣି ଆମର।
ଆଚ୍ଛା।
ହଁ ଟେଣ୍ଟ ଫେଣ୍ଟ ହବ ପଚିଶ ଫୁଟ ର ଗୋଟେ ମେଢ଼ ହବ।
ଆଛା।
ଆଉ ଆମର ତ ଏଠି ଯାଜପୁର ଆଉ ଉରେ ବକ୍ସ ଗଣେଶ ପୂଜା।
ହୁଁ।
ସବୁ ସ୍କୁଲ କଲେଜ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଆଟେ ସବୁ ହୁଏ। ହ ଆପଣ ଛୋଟବେଳେ ଗଣେଶ ପୂଜା ସ୍କୁଲ ରେ ପାଳନ କରିଚନ୍ତି କି?
ହଁ ହେଇଚି।
ହଁ ଭୋଗ ତ ନଡ଼ିଆ କଦଳୀ
ଆଉ ସେଉ ଅଙ୍ଗୁର
ଆଉ।
ଡାଳିମ୍ବ
ଆଉ ଲଡ଼ୁ।
ପା କହିଲି ଲଡ଼ୁ।
ମୋଦକ ମୋଦକ। ମୋଦକ ମୋଦକ ଯୋଉ ଇଏ ଲଡ଼ୁ।
ନାହିଁ ସେଇଟା ତ ଆମ ଆଡ଼େ କେହି ତିଆରି କରି ଜାଣନ୍ତି ନି।
ଭଲ।
ରୁଚନ୍ତି ସିଆଡେ, ନାଲିଆ ତ?
ହଁ ହଁ।
ହଁ ସେଇରା ଯେ ସେରା ତ ଇଆଡ଼େ କେହି ବନାନ୍ତି ନି ସେ ଟାଇମରେ ଆଉ କିଏ ନବ?
ହୁଁ।
ତ ପାଳି ତିନି ଦିନି ଲୋକଙ୍କୁ ଅରୁଆ ଡାଲମା ଅରୁଆ ଅ ଡା ଅରୁଆ ଡାଲମା ଆଉ ଖଟା ଟିକେ ଦିଆହବ ତିନି ଦିନ ପୁରା। ମାନେ ଅନ୍ନ ଛତ୍ର ଗୋଟେ ଖୋଲା ହବ ହେଲା। ତାପରେ ଟେଣ୍ଟ ପୁରା ଆମ ଶାଇ ଟାଙ୍କ ହବ।
ହୁଁ।
ହ ଆଉ ଚାନ୍ଦା ବି ବହୁତ ବହୁତ ହେଇଚି।
କହିଲି ଆଉ ପାଞ୍ଚ ଦିନ ଖେଳ ହ-ହବ।
ଦା କହିବାକୁ ଗଲେ ଏମିତି ଆଉ କେତେ ଟଙ୍କା ହେଇଚି କି?
ପନ୍ଦର ହଜାର ଟଙ୍କା।
ଜଣକା?
ହୁଁ।
ଓହୋ। ଗୋଟେ ମାସ ପିଛା ହଜାର ହଜାର ଟଙ୍କା ସେଭିଙ୍ଗ କରି ରଖୁଚନ୍ତି ଆଉ ନା?
ହଁ। କାମ ଅଛି। ଆଉ।